ହ୍ୟାଲୋ। ହ୍ୟାଲୋ।
ହେଲୋ।
ହାଲୋ। ହ୍ୟାଲୋ ହଁ ନମସ୍କାର। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ନମସ୍କାର। କଣ କରୁଛନ୍ତି? ହ୍ୟାଲୋ ହଁ ଜୟ ଜଗନ୍ନାଥ କଣ କରୁଛନ୍ତି?
ହ୍ୟାଲୋ।
ହଁ କଣ କରୁଛନ୍ତି?
ହ୍ୟାଲୋ ଆଜ୍ଞା ଜୟ ଜଗନ୍ନାଥ।
ହ୍ୟାଲୋ ହଁ ଜୟ ଜଗନ୍ନାଥ କଣ କରୁଛନ୍ତି?
ଅଫିସ ରେ ଅଛି।
ହଁ ହଁ ହଁ।
ଅଫିସ ରେ ଅଛି ଆଜ୍ଞା ଡ୍ରାଇଭର ଚାକିରି ଜବ କରୁଛି ସ୍କୁଲ ରେ।
ହଁ ହଁ ହଁ ଦେହ ଠିକ ଅଛି?
ଆଜ୍ଞା ମୁଁ ଅଫିସ ରେ ଅଛି। ହଁ ଆଜ୍ଞା ଭଲ ଅଛି।
ମୁଁ କହୁଥିଲି ଆପଣ ଦେ ହଁ ହ ହଁ ମୁଁ ବି ଭଲ ଅଛି।
ହଁ ଆଜ୍ଞା ଦେହ ଠିକ ଅଛି।
ଆଉ ତମର ସେପଟେ ବର୍ଷା ହଉଛି?
କେମିତି ଅଛନ୍ତି?
ହଁ ମୁଁ ମ
ହ୍ୟାଲୋ ଏକ ତାଡୁ ବି ନାହିଁ।
ହଁ ଆମର ଏପଟେ ବର୍ଷା କଣ୍ଟିନ୍ୟୁ ଚାଲିଛି।
ଆଜ୍ଞା କୋଉ ଡିଷ୍ଟ୍ରିକ୍ଟ କୋଉ ଜାଗା?
ହଁ ଆମର ତ ଏପଟେ ବରମପୁର।
ଆଜ୍ଞା।
ଲଗାତାର ବର୍ଷା ଚାଲିଛି ମୁଁ ଦୂରଦର୍ଶନ ମାଧ୍ୟମରେ ଦେଖିଥିଲି। ଯେ ଆହୁରି ଚାରି ପାଞ୍ଚ ଦିନ ମଧ୍ୟ ଧରିକି ବର୍ଷା ହବାର ଅଛି।
ହୁଁ ଏବେ ଲଘୁଚାପ ସୃଷ୍ଟି ହେଇଛି ନା ସେଇଥିପାଇଁ। ପ୍ରାୟତଃ ବର୍ଷା କଣ୍ଟିନ୍ୟୁ ରହିବ ଆଜ୍ଞା।
ହଁ ତ ଏମିତି ବର୍ଷା ହ ଫଳରେ ବହୁତ ଲୋକ ମାନଙ୍କର ଦେହ ଖରାପ ହେଇଯାଉଛେ।
ହୁଁ ଆଜ୍ଞା ନାଇଁ ନାଇଁ ଏବେ କଣ ହେଇଥିଲା କି ଖରା ଏକ୍ସସେସ୍ ହେଇଥିଲା ସେଇଥିପାଇଁ ବର୍ଷାଟା କଣ୍ଟିନ୍ୟୁ ହେଲା ବେଳକୁ ଲୋକଙ୍କୁ ରୋଗ ରୋଗରେ ପୀଡିତ ହେଇ ଯାଉଛନ୍ତି ଆଉ।
ହୁଁ ହୁଁ ହୁଁ ଖର ଟା ବହୁତ ଜୋର ହଉଥିଲା। ହଁ ମୁଁ ତ ଚାଲିଛି ଚାକିରି ମୁଁ ଫାର୍ମାସି କରୁଛି।
ଆଜ୍ଞା ଆଜ୍ଞା।
ହଁ। ଏମିତି ସବୁ କଥା ଆଉ ଆଉ
ସବୁ ମେଡ଼ିସିନ ଇଏ ପାଇଁ ଆପଣ ଆଭେଲେବୁଲ୍ ଏଇଟା ବହୁତ ଖୁସି ଲାଗିଲା କୌଣସି କି ଅସୁବିଧା ସମ୍ମୁଖୀନ ହେଲା ଆପଣ ମେଶେଯ ଦ୍ଵାରା ବି କହିପାରିବେ।
ହୁଁ ହୁଁ ହୁଁ। ଆପଣଙ୍କର କିଛି ଅସୁବିଧା ହବ ନହେଲେ ଆପଣଙ୍କ ଗାଁ ରେ କିଛି ଅସୁବିଧା ହବ। ତ ମତେ ଆପଣ ଯୋଗାଯୋଗ କରିପାରିବେ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭଗବାନଙ୍କର ସେଇ ଆଶୀର୍ବାଦ ଥାଉ ଏବେ ରଥ ରଥଯାତ୍ରା ଆସୁଛି ଆଜ୍ଞା ପୁରୀ ଆସନ୍ତୁ ଦର୍ଶନ କରିକି ଯିବେ।
ହଁ ମୁଁ ତ ଏବେ ଯାଇନି ମୋର ଅଫିସ ର କାମ ପାଇଁ କେମତି କିନ୍ତୁ ମୋ ପରିବାରର ସମସ୍ତେ ଏବେ ପୁରୀ ଯାଇଥିଲେ ଦେଖିକି ଆସିଛନ୍ତି।
ଦେବସ୍ନାନ ପୂର୍ଣ୍ଣିମା ପାଖାପାଖିରେ।
ହ ସେଠି ତ ବହୁତ ବଢିଆ ପାଳନ କରାଯାଏ ରଥଯାତ୍ରା। ହ!
ଆଜ୍ଞା ଆଜ୍ଞା।
ହୁଁ କୁହନ୍ତୁ।
ଏବେ ତ ପ୍ରାୟ ତାପରେ ଏ ବହୁତ ଭତ ବି ହେଲେ
ହଁ। ଆଚ୍ଛା। ଆଉ ମୁଁ ଶୁଣିଥିଲି ଜଗନ୍ନାଥଙ୍କୁ କଣ ଗୋଟେ ଦିନ ଜର ହୁଏ ଏତେ ଯୋ ବର୍ଷାାରେ
ଏନ୍।
ଜଗନ୍ନାଥଙ୍କୁ ଜର ହୁଏ ଏତେ ବର୍ଷା ଏତେ ସ୍ନାନ ପୂର୍ଣିମା ଦିନ ଯୋଉ ଗାଧେଇଛନ୍ତି। ହ୍ୟାଲୋ
ହଁ!
ଆଉ ଘରେ ସମସ୍ତେ ଠିକ ଠାକ ଅଛନ୍ତି?
ସେ ଦେଖନ୍ତୁ ସେ ଠାକୁରଙ୍କୁ
ହୁଁ ହୁଁ!
କି ଲୀଳା ଆମେ ବି ବୁଝିପାରେନି ଦେ
ହୁଁ!
ହଁ ଆଜ୍ଞା ସମସ୍ତେ ଭଲ ଅଛି ଆଉ ମୁଁ ବି ଭଲ ବହୁତ ବହୁତ ଭଲ ଅଛି ଏମିତିରେ ମୁଁ ମୁ
ହଁ
ମୁଁ ଅଫିସରୁୁ ଏପର୍ଯ୍ୟନ୍ତ ଯାଇନି।
ହଁ ହଁ
ଅଫିସ ରେ ତାଙ୍କ ମାନଙ୍କୁ ନେଇକି ଡ୍ରପ୍ କରିବି ତାପରେ ଯାଇ ମୁଁ ଘରକୁ ଯିବିି।
ହଉ ତାହେଲେ ଆପଣ ମାନେ ମୋର ଏଠି ବୋଧେ ଟିକେ ନେଟୱାର୍କର ପ୍ରୋବ୍ଲେମ୍ ରହୁଛି ତ ମୁଁ ଫୋନ ମୁଁ ଏବେ ଯୋଗା ଯୋଗ ଟା ରଖୁଛି।
ତାରା ତାରିଣୀ ହେଇଠୁ ଆପଣ ହାଲୋ। ଆଜ୍ଞା ଆଜ୍ଞା। କଣ ଆ ସେଭ କରି ରଖିଦିଅନ୍ତନୁ। ମୁଁ ଆପଣ ଚାହିଁଲେ କଲ କରିପାରିବେ ସେମତି କିଛି ନାହିଁ। ଯଦି ଆମେ ଆସିଲୁ ପୁରୀ ରଥଯାତ୍ରା ଟାଇମ ରେ